ହ୍ୟାଲୋ।
ହଁ ହ୍ୟାଲୋ।
କଣ କରୁଛନ୍ତି ଆ
ଜା ଜଗନ୍ନାଥ ନା କ ଏବେ ହେଇନି ରାତି ହେଇନି ଏବେ ହେଇ ନଅଟା ସାଢେ ନଅଟା ହେଲା ଆଉ ଖାଇବେ ପିଲାମାନେ ସବୁ ଟସନ ଫସନ ଆସେ କି ନାହାନ୍ତି ଆଉ ସେ ସରିଲାଣି ପିଲାମାନେ ଟିଉସନ ରୁ ଆସିବେ ଶିକ୍ଷାପ ଆରମ୍ଭ ହବ ତା ବାପା ଆସିନାହାନ୍ତି। ଆଉ ସେ ପୁଅ ଆସିନହି ଆଉ ଆମେ ଘରେ ଦି ଜଣ ଅଛୁ ମା ଝିଆ ଖାଇଦଉ ନା କଣ କେ ଖାଇ ନାନ୍ତି। ଆସନ୍ତୁ ସବୁ ଆଉ ଅଛୁ ଆଉ ଏାଉ
ସବୁବେଳେ ସମସ୍ତେ ମିଶିକି ଖାଆନ୍ତି ସେଇ ଯୁଗରୁ ଆଉ କେ କେହି ଖାଇନାହାନ୍ତି। ଏଇଟା ବି ଭଲ କଥା ମୋ ସମସ୍ତେ ମିଳିମିଶି ଖାଇବା କଥା। ମାନେ ଏମିତି ସମସ୍ତେ ସମସ୍ତ କାମରେ ଯାଉଛନ୍ତି ତା ରାତି ହେଲେ ଯା ସମସ୍ତେ ସମସ୍ତଙ୍କ ସହିତ ପୁଣି କେତେ ସମୟ ପରେ ବାର ଘଣ୍ଟା ଚଉଦ ଘଣ୍ଟା ପରେ ଦେଖା ସାକ୍ଷ ବିଖତ ଯୋଉ ହଉଛନ୍ତି ଏଇଟା ବି ବହୁତ ଭଲ କଥା ମାନେ ସମସ୍ତେ ମିଳିମିଶିକି କି ରାତିରେ ସକାଳେ ଯେତେବେଳେ ଖାଇବେ ସମସ୍ତେ ମିଳିମିଶି ଖାଇଲେ କିନ୍ତୁ ଭଲ।
ହଁ ଆମର ସବୁ ମିଳିମିଶି ଖାଉ ବାପ ଆସିବ ରାତି ଦଶଟା ହଉ ଏଗାରଟା ହଉ ଆସ ସନେ ସମସ୍ତେ ଖାଇବେ କେଇ ପିଲାମାନେ ଖାଇବେନି କହିବ ବାପା ଆସନ୍ତୁ ଆମେ ଖାଇବୁ ଆଉ ସେ କୁହନି ଢଙ୍ଗା ଅଧ୍ୟା ବଳେ ସକା ଳେ ଖାଇଦିଅନ୍ତି ଟାଇମ ଟେବୁଲ ରଖନ୍ତିନି ଆଉ ରାତିକି ଜମା ଖାଆନ୍ତିନି ତାଙ୍କ ବାପା ଆସିଲେ ଖାଆନ୍ତି। ହଉ ବଳି ମିଶିକି ଆଉ ରୋେ ସରିିଗଲାଣି ଆଉ ଯାଇଥିନି ଏଇଠି ଆମର ମାଉସୀମା ଛକ ଅଛି ଯ ମନ୍ଦିର ମାଉସୀ ମା ମନ୍ଦିର ସେଠି ରୁକୁଣା ରଥ ହୁଏ ଚୈତ୍ର ବୈଶାମ ହେଲା ତଇିତ୍ରସ ମାସ ରେ କାଲି ସେଠି ଶିବ ବିବାହ ଭୋଜିରୁହେ। କରିଥିଲେ ଦେଇ ନଥିଲେ କାଲି ଦେଇଥିଲି ମୁଁ ସେଠିକି ଯାଇଥିଲି ଖାଇବା ପାଇଁ। ଅରୁଆ ଭାତ, ଡାଲମା, ଖଟା, କାବୁଲି ବୁଟ, ଆଳୁ, ପନିର ତରକାରୀ ଗୋଟେ ଭଜା କ୍ଷୀରି ପାଣି ଦଉଥାନ୍ତି ବଢିଆ ଖାଇବା ପିବା କରିଥିଲେି ସବୁଆଡେ ଖାଇବା ପିଇବା ସରଲା ସେଠି ଲାଷ୍ଟ କରିଥିଲେ ମେଲୋଡି ଫେଲୁଡି ହଉ ଥିଲା ଜେ ଫଜେ ବାଜୁଥିଲାଉ ବହୁତ ବଡ ଆକାର ବି ବହୁତ ହଉଥିଲା ସେଠି ମୋ କାଲି ଯାଇକି ଦେଖିକି ଆଇଲି ସେ ଆସିଲେ ସେ ମନ୍ଦିରକୁ ଯିବା ଟିକେ ବୁଲିକି ଆସିବା ବଢିଆ ମନ୍ଦିର ମୁଁ ମୁଁ କେବେ ମନ୍ଦିର ଭିତକୁ ଯାଇଏନି ପଦାରୁଦେଖିଛି ପୋଖରୀ ଯ ଘୁଷୁ ଗୁଡା କରିଛନ୍ତି। ଆଉ ଏଇଥର ଆସିଲ ମନ୍ଦିରକୁ ଯିବା। ସେ ମାଉସୀ ମାଛଙ୍କ ମନ୍ଦିରକୁ ଦେଖିକି ଆସିବା ଆମେ ଯାଇନି ଭିତରକୁ ଦେଖି ପଜ ଆଗ ଗୋଟେ ଆଉ ଏଇ ଯାଇନି ଏଇଥର ତମେ ଆସ ସାଙ୍ଗହୋଇ କି ଯିବା। ହାଲୋ।
ହଁ ଆଉ ସେ ହଁ ହଁ ଶୁଭୁଛି ଆଉ ସେ ମାଉସୀ ମା ମନ୍ଦିରରେ କଣ ଯୋଉ ସବୁ ଲିଙ୍ଗରାଜ ମନ୍ଦିର ରୁ କଣ ଯୋଉ ବାହାରେ ରୁକୁଣ ରଥ ସେଇଠି ସବୁ ଯାଏ। ଏଇଟା ମୁଁ ଥାରେ ଦେଖିବାକୁ ଯାଇଥିଲି ସେଇଟା ବହୁତ ଭଲ ବି ହେଇଥିଲା। ଆଉ ଏଇଠି ତ ମାନେ ଏଇ ପାଖାପାଖି ତ ବହୁତ ସାରା ଶିବ ଲିଙ୍ଗ। ଅଛି ତାପରେ ସେଇ ଶିବଲିିଙ୍ଗ ଗୁଡାକ ମାନେ ଶିବ ମନ୍ଦିର ଗୁଡାକ ବ ବହୁତ ଭଲ ବି ହେଇଛି ତାପରେ ଯୋଉ ଶିବଲିଙ୍ଗ ଗୁଡାକ ଯୋଉ ଶିବ ମନ୍ଦିର ଗୁଡାକ ପାଖାପାଖି ଏତେ ଭଲ ଭଲ ମନ୍ଦିର ମାନେ ଏ ସେ ସବୁ ଭଲ ଭଲ ମନ୍ଦିର ପାଖରେ ଆପଣଙ୍କର ଯୋଉ ଅ ଛି ତାହେଲେ ଆପଣଙ୍କୁ ତ ଆଉ କୋଉଠିକି ଯିବାକୁ ବି ପଡୁନଥିବ ଆଉ ଆ ଆପଣ କୋଉ କୋଉ ଜାଗା ବୁଲିଛନ୍ତି ଟିକେ କହିଲେ?
ହଁ ବଲୁଚି ଭୁବନେଶ୍ୱର ଧଉଲି ଆଉ ରାମ ମନ୍ଦିର କେଦାର ଗୌରୀ। ଆଉ ଲିଙ୍ଗରାଜ ମନ୍ଦିର ମନ୍ତ ବାସୁଦେବ ମନ୍ଦିର ସାଇ ମନ୍ଦିର। ଆଉ ଭାସ୍କେଶ୍ଵର ମନ୍ଦିର ଭ୍ରମେଶ୍ଵର ମନ୍ଦିର କେଶ୍ଵର ମନ୍ଦିର ତୁତା। କାରଣୀ ମନ୍ଦିର। ଏପଟେ ବରାଡ ଈଷ୍ଟ ଦେବୀ ମହାନ୍ତି ମନ୍ଦିର ମଇଷିପଲା ଶନି ମନ ଦିନେ ଏଠି ଛକରେ ଆଳୁ ଦିଟା ବାହାରିଥିଲା କି ମନ୍ଦିର ଗୋଟେ ସେଠି ଏ ଏ ଏଇ ଦିଟା ଆଉ ସବୁ ବୁଲାବୁଲି କରି ଟିକିିରି ହାରଠୀ ଆସିକି ବସିଛି ଆଉ ନମ୍ବର ସିରିଏଲ ପଡିିନି ମନ୍ଦିରରେ ସବୁ ଲାଇନ ହେଇଗଲାଣି। ଲାଇନ କରିକି ଯାଉଛନ୍ତି ଦର୍ଶନ କରିକି ଯିବେ ଭିଡର ପଲା ଠେଲା ହଉଛି। ମୁଁ ଲାଇନୀରେ ଅଛି ଦେଖିକି ଯିବି ଆଉ ଆଉ
ହଁ ମୁଁ ବି ସବୁ ଏଇ ଆଉ କପିଳେଶ ର ମନ୍ଦିର ଲିଙ୍ଗରାଜ କେଦାର ଗୌରୀ ଅ ଅନନ୍ତ ବାସୁଦେବ ମନ୍ଦିର ତାପରେ ଯୋଉ ମେଘେଶ୍ଵର ଭାସ୍କେଶ୍ଵର ବ୍ରହ୍ମେଶ୍ଵର ସାଇ ମନ୍ଦିର ତାପରେ ଧଉଳି ତାପରେ ପୁରୀ ତାପରେ ଯୋଉ ଯାଜପୁର ର ଯୋଉ ବିରଜା ତାପରେ ଯୋଉ ମୁଁ ଥରେ ବିହାର ବି ଯାଇଥିଲି ଛୋଟବେେଳେ ସେ ଫଟ ବି ମୋ ପାଖରେ ସବୁ ଅଛି ତାପରେ ଯାଇଛି ଯୋଉ ଅ ଏଇଠି ଆମର ଯୋଉ ପାଖରେ ଗୋଟେ ଏ ଅଛି ହନୁମାନ ମନ୍ଦିର ସେଇଠି ଗୋଟେ ଆଉ ଯୋଉ ଚି ଚିଲି ପୋଖରୀ ପାଖରେ ଗୋଟେ ହନୁମାନ ମନ୍ଦିର ଅଛି ସେଇଠିକିବି ଯାଇଛି ତାପରେ ଏଇଠି ଗୋଟେ ଶନି ମନ୍ଦିର ଦିଟା ଅଛି ତାପରେ ଯୋଉ ରାଜାରାଣୀ ମନ୍ଦିର ଆଉ ଯୋଉ ଦି ନମ୍ବର ପାଖରେ ଗୋଟେ ମନ୍ଦିର ଅଛି ଯୋଉ ଅ ଧର୍ଯ୍ୟ ସଂସ୍କାର ମନ୍ଦିର ସେଇ ମନ୍ଦିର କୁ ବି ଯାଇଛି ସେଇ ମନ୍ଦିର ଟା ବି ବହୁତ ଭଲ ହେଇଛି ତାପରେ ଏଇଠି ପା ପାଖରେ ସନ୍ତୋଷୀମା ମନ୍ଦିର ତାରିଣୀ ମନ୍ଦିର ମଙ୍ଗଳା ଏବେ ସବୁ ମନ୍ଦିର ଅଛି ସେଇଠିକି ବି ସବୁ ଯାଇଛି ତାପରେ ଏଇ ମାନେ ମୁଁ ଯେତେ ଯେତେବେଳେ ଭୁବନେଶ୍ଵର ଯାଇଥିଲି ଏକାଥରକ ସବୁ ଜାଗା ବୁଲିକି ପଲେଇ ଆସିଲି। ତାପରେ ଏବେ ଆଉ ଥରେ ଯିବି ତଳେ ଯିବି ଯୋଉ ରାମ ମନ୍ଦିର ଫତେଗଡ ଯୋଉ ସେଇଠିକି ଯିବି ତାପରେ ନୟାଗଡ ରାମ ମନ୍ଦିର ଯୋଉ ଫତେଗଡ ଟା ଯୋଉ ସେଇଠିକି ସେଇଠିକି ଯିବି ତାପରେ ଯୋଉ ଏଇ ଯୋଉ ଅଛି ଯୋଉ ଆ ଆ ଯୋଉ କଣ ତ ଯାଜପୁରରେ ଏବେ ଗୋଟେ ହେଇଛି ଯୋଉ କେଦାରନା ଥ ଯୋଉଟାକୁ ଛୋଟ କେଦାରନାଥ କହୁଛନ୍ତି ସେଇଠିକି ବି ଯିବି। ତାପରେ ଏଇଠି ସବୁ ଭଲ ଭଲ ଜାଗା ଅଛି ସେଇଠିକି ସବୁ ଯିବୁ ଯେ ଯେତି କିି ପୁରୀର ରାମ ମନ୍ଦିର କୋଣାର୍କ ତାପରେ ଲାଇଟ ହାଉ ସ୍ ନୀଳାଦ୍ରୀ ବିଚ ଆଉ ସବୁ ଯୋଉ ପାଖାପାଖି ସବୁ ଜାଗା ଅଛି ସେଇଠିକ ବି ଆଉ ଥରେ କେବେ ଗୋଟେ ଗଲେ ଜି ବି ତାପରେ ଆପଣ କୋଉ କୋଉ ଜାଗାକୁ ସବୁ ଯାଇଛନ୍ତି?
ହାଲୋ,
ହାଲୋ ହାଲୋ,
ହଁ ହାଲୋ ଆପଣ କଣ ଶୋଇ ପଡିଥିଲେ ନା କଣ?
ଟା ଟିକେ ବେଡିଆଇଗଲା ହାତ ଟା ଟିକେ ଖସି ପଇଲା ତ।
ହଁ,
ହଁ ମୁଁ ସେ କହିଲି କଣ ଶୁଭୁ ନାହିଁ। ସେଇ ଯୁଗରୁ ପଚାରିଲି ଶୋଇପଡିଲେ ନା କଣ ଆ କାରଣ ସେ କାମ କରିକି ସବୁ ଥକି ଯାଇଥିବେ କାଳେ ଶୋଇସାଇ ପଡିଲେ। ତ ସେଇ ଯୁଗରୁ ପଚାରିଲି ଆଉ।
ଖସି ପଡ଼ିଲା ତ ହାତରୁ ଆଉ ହଉ ତମେ କେବେ ଆସ। ଆମ ଭୁବନେଶ୍ୱରରେ କେତେ ମନ୍ଦିର ଅଛି। ଯିବା ବୁଲିକି ଆସିବା ଆଉ। ପିଲାମାନଙ୍କୁ ନେଇ ଆସିବେ ଟିକେ ବୁଲିବାଲିକି ଯିବେ ସେମାନେ ବି ଦେଖିଯିବେ ଟିକେ। ମନ୍ଦିର ଟିକେ ଆଉ ଓ ଆସିବେ କେବେ ଆସିବେ ମତେ ଦି ଦିନ ଆଗରୁ ଫୋନ କରିବେ। ହାଲୋ। ହଁ ମୁଁ କହିଲି ଯେବେ ଆସିବେ ଦି ଦିନ ଆଗରୁ ମତେ ଫୋନ କରିବେ ଆଉ ପିଲାମାନଙ୍କୁ ଟିକେ ନେଇ ଆସିବେ। ସେମାନେ ଟିକେ ମନ୍ଦିର ଫନ୍ଦିର ବୁଲାବୁଲି କରିକି ଯିବେ ଗାଁ ରେ ତ ରହୁଛନ୍ତିି। ସେ ମନ୍ଦିର ଫନ୍ଦିର ଯାଇ ପାରୁନାହାନ୍ତି ବୁଲାବୁଲି କରିବାକୁ ଏଠି ନେଇ ଆସିବେ ଆମର ଘର ଅଛି କିଛି ଅସୁବିଧା ନାହିଁ। ବୁଲାବୁଲି କରିକି ରହିକି ଯିବେ ଆଉ। ସେଦିନ ତାଙ୍କର ବୁଲାବୁଲି ସରିବ ତାପରେ ପଳେଇବେ ଆଉ। ଏବେ ଟିକେ ଛୁଟି ଅଛି ନା ସ୍କୁଲ ଖୋଲିନି। ଆଉ ଇସ୍କୁଲ ଖୋଲିଲା କତରୁ କଲେଜ ଇସ୍କୁଲ ପଳେଇବେ ଆଉ ବୁଲାବୁଲି କରିପାରିବେନି। ଆଉ ରଜ ତ ଏବେ ଦି ତିନି ଦିନରେ ରଜ ଯାଇଛି, ତାପରେ ଏଇ ଇସ୍କୁଲ ଖୋଲିବ ଆଉ। ମାନେ ବୁଲାବୁଲି କରିକି ଆସିଲା ଏକୁ ଇସ୍କୁଲ ଖୋଲିବା ଟାଇମ ହେଇଯାଇଥିବ ଆଉ। ଆଉ ଏଇଭଳିଆ ଆଉ ହଁ କଣ କହିବି ଆଉ। ଆଉ
ହଁ ଆଉ ଆଜି ରାତିରେ ଆପଣ କଣ ରୋଷେଇ କରିବେ?
ରୋଷେଇ ତ ଅଛି ଗାଧୁଆଳେ ସବୁ ରୋଷେଇ କରିଥିଲି। ଅଛି ଆଉ କିଛି କରିବିନି ମତେ ହାଲିଆ ଲାଗୁଛି ଆଉ ନିଦ ବି ଆସୁଛି ମୋ ଆଖି ଟା ଟିକେ ଭଲ ନାହିଁ। ମେଡିକାଲ ଯାଇଥିଲି ଡ୍ରପ ଦେଇଛି ପକେଇ ଟିକେ ଭଲ ଲାଗୁନି କହିଲି ଯାଅ ବାଣ୍ଟି ବୁଣ୍ଟି ଖାଇଦବା ଆଉ ରୋଷେଇବାସ କରିବିନି। ଆଉ କେତେ କରିବି ଆଉ ଦେହ ଟା ଭଲ ଥିବ ଆଉ ଚାରି ପାଞ୍ଚ ପ୍ରକାର କରିଛି ଛୁଆଇଭି ଭଜା, କଲରା ଭଜା ଝୁଣଗ ଭଜା ଆଳୁ ଭଜା ଆଉ ସବୁ ଆଳୁ ମାଛ ତରକାରୀ। ଏପଟରେ ଆଉାଁର ଗୋଟେ ଭଉଣୀ ଆଇଛନ୍ତି। ତାପରସେ ଖାାଉକଦି ଖାଉଛନ୍ତି ପଛରେ ଏପଟ ସେପଟ କରିବ ସେ ଦେଇ ଦେଇ ବେଳ ତ ହେଲାଣି ଆଉ ଦେଉ ଖାଇଦିଅନ୍ତୁ ସାଙ୍ଗରେ ଆଉ ବୁଲମ ହଉ
ହଁ ମୁଁ ରଖୁଛି ଆଉ କେତେ
ହ ଠିକ ଅଛି ରଖ ଆମର ଖିଆ ପିଆ ଚାଲିଛି ଆଉ।